ହାଲୋ।
ହାଲୋ।
ହଁ କଣ ଉଠିଲେ ନା ନାହିଁ?
ହଁ ଉଠିଲୁଣି ଆଉ କାମ ସରିଲାଣି ସବୁ ଉଠିକି।
ଆଚ୍ଛା ଆଉ କିଏ କିଛି ଚା ଫା ପିଇଲେଣି?
ହଁ ଚା ପିଠା କରିକି ଖାଇସାଇନିନି ପିଲାମାନେ ସବୁ ଶୋଇଛନ୍ତି ଉଠିନାହାନ୍ତି କେତେବେଳେ ଉଠିଛନ୍ତି ଉଠନ୍ତୁ ମର କାମ ସାଇନିଣିି ସବୁ।
ଆଉ ପିଲାମାନେ କୁଆଡ଼େ ଯିବେନି ନା କଣ?
କେଜାଣେ କଣ କରିବା ଉଠି ତ ନାହାନ୍ତି ଏ ଯିବାତ ଦଶ
ରାତିରେ କଣ ଲେଟରେ ଶୋଉଛନ୍ତି ବୋଧେ?
ହଁ ମୋବାଇଲ୍ ଦେଖୁଛନ୍ତି କଣ କାମ ଦାମ କରଛନ୍ତି ସେ ଦିଟା ଅଢେ଼ଇଟା ହେଇଯାଉଛି ସେଇଲାଆକୁ ଆଉ। ତାଙ୍କର ମୋବାଇଲ୍
ଆଉ ସକା ଆଉ ଜଳଖିଆ କଣ ତିଆରି କରିୁଛନ୍ତି ସକାଳୁ?
ଏ କାଲି ରାତିରେ ଡ଼ାଲମା କରିଥିଲି ପିଠା କରିଦେଇଛି ସେଆ ଖାଇବେ ଆଉ। ଡ଼ାଲମା ଗରମ କରିଦେଇଚି ହେଇ ଖାଇବେ ଆଉ। ହଁ ଆଉ ଗାଧୁଆଳ ପାଇଁ କରିନି କିଛି କରିବା ଆଉ ଖା ଖିଆ ପାଇଁ ସଇନେ ଆଉ।
ଆମର ଏଇ ସକାଳୁ ଚା ଟିକେ ଖାଇଥିନୁ। ଆଉ ଏବେ ଟିକେ ଜଳଖିଆଇ ଇଏ କରିଥିଲେ ସୁଜି ଉପମା ଟିକେ କରିଥିଲେ। ଆଉ ମଟର ତରକାରୀ ଟିକେ କରିଥିଲେ ଖାଇଲୁ ଆଉ ଆଉ ତାପରେ ଗାଧଆଳୁ କଣ ଖିଆଯିବ ଆଉ।
ହୁଁ ଏଇ କାମ ସାରିକି ବସିଚି ଆଉ ଛୁଆତ କେହି ଉଠିନାହାନ୍ତି ଆଉ କଣ କରିମି। ପୁଣି ଉଠିକି ଦାନ୍ତପତ୍ର ଘଷି ସେମାନେ ଗାଧି ଫାତି ଖାଇସାଇନେ କଣ ଦେଖିମି ଗାଧୁଆଳ ପାଇଁ ଆଉ। ଏତେ ଚଞ୍ଚଳ ଆଉ କଣ କରିମି ସେ ତୁ ଖିଆପିଆ ତ ସରିନି ଆଉ ତ ଆଇଁଷ ବାର। କଣ ଟିକେ ଆଇଁଷ ଆଇଁଷ ଆସିବ। କଣ କରିବି ଆଉ ଆଉ ଏଭଳିଆ କଥା ଆଉ କଣ କରିବି? ଏ ଭୋରୁ ଉଠିଲଉଁ।
ତମେ ଏଇ ଯୋଉ ତମ ପାଖ ମନ୍ଦିରରେ ଶିବ ବିବାହ ହେଇଥିଲା ତମେ ଭୋଜି ଖାଇ ଯାଇଥିଲ?
ହଁ ହଁ।
କଣ ସବୁ ଭୋଜି ହେଇଥିଲା?
ଏ ବଢିଆ ହେଇଥିଲା ଭାତ, ଅରୁଆ ଭାତ, ଡାଲମା ଖ ଟା ଆମ୍ବ ଖଟା, ଖିରି ଆଉ ଭଲ ରକମ ର କରିଥିଲେ। ଦଉଥିଲେ ବି ଭଲ ମେଞ୍ଚେ ମେଞ୍ଚେ ଲୋକମାନେ ତ ଏହେଁ ଆଣୁ ଥାନ୍ତି ମେଞ୍ଚେ ମେଞ୍ଚେ ଖାଇ ପାରୁନାହାନ୍ତି ସବୁ ନଷ୍ଟ କରୁଥାନ୍ତି। ଖିରି ଟା ବଢିଆ ହେଇଥିଲା। ଡାଲମା, ଖିରି, ଖଟା ସବୁ ଭଲ ହେଇଥିଲା। ଭାତ ଟିକେ ଚାଉଳିଆ ଥିଲା ଟାଣ ଅରୁଆ ଭାତ ଟିକେ ମୋଟା କାମରେ ଟାଣ ହବ। ପାଞ୍ଚ ହଜାର ଖଣ୍ଡେ ଲୋକ ଖାଇଚନ୍ତି ଆଉ ସେ ତାକ ବସେଇକି କେତେ ନରମ କରିବେ? ଟାଣ କରିକି ଟିକେ ଗାଳି ଦେଇଚନ୍ତ ଟିକେ ଚଳିବ ଯେତିକି ଟାଣ ଅଛି। ଆଉ କିନ୍ତୁ ବଢିଆ ହେଇଥିଲା ଖାଇବା ପିଇବା ଆଉ ମୁଁ ଶିବ ବିବାହ ଦିନ ହେଇଥିଲା ଅଳ୍ପ ଲୋକ କରିଥିଲେ। ମୁଁ ଚତୁୁର୍ଥୀ ଦିନକୁ ଅମ୍ ବହୁତ୍ ପାଞ୍ଚ ହଜାର ଖଣ୍ଡେ ଲୋକ ଖାଇଚନ୍ତି। କରିଥିଲେ। ଜାଗା ସୁବିଧା ତ ଆଉ କରନ୍ତି ଯେମତି ଆଉ ଖାଇବା ପିଇବା ଜସେଇ ଜଣେ ଏ ଶୁଣ ଏ ଏତେ ଲୋକ ଯାଇଛନ୍ତି ଯେ ଆମ କଲୋନୀର ରୋଷ୍ ଷେଇବାସ ହେଇନି ସମସ୍ତେ ଯାଇଁକି ସେଠି ଖାଇବା ପିଇବା କରିଛନ୍ତି। ରୋଷେଇ କରିବ କଣ କଣ ପାଇଁ? ଘର ପାଖର ମନ୍ଦିର ଚାଲିଯିବେ ଖାଇକି ଆସିବେ ରାନ୍ଧିବେ କାହିଁକି? ଆଚ୍ଛା।
ଡାଲମାରେ ସବୁ କଣ ପଡିଥିଲା?
ଡାଲମା ରେ ତ ଫିଟି ଫିଟି ଯାଇଥିଲା ଆଉ ଜଣା ପଡୁନଥିଲା। କଖାରୁ, ଭଣ୍ଡା, କନ୍ଦମୂଳ। ଆଉ ବାଇଗଣ, ଆଳୁ, ବିମ ଛୁଇଁ। ଆଉ ଲାଠି ବଡି ଆଉ ନଡ଼ିଆ। ଏଇଭଳିଆ ସବୁ ପଡିକି ଡାଲମା ହେଇଥିଲା ଆଉ। ଆମ୍ବ ଖଟା ଟେ ବି ଗୋଡରେ ହେଇଥିଲା ଭଲ ଲାଗୁଥୁଲା। ସବୁଠାରୁ ଆମ୍ବ ଖାଟା ଟା ଭଲ ଲାଗୁଥିଲା। ଖଟା ଜିନିଷ ଟିକେ ଭଲ ନାଗୁଥିଲା ଲୋକ ତ ଖାଇଯାଉଥାନ୍ତି ଆଉ ବାଲୁ ବାଲୁ କି ଆଉ ଏଇ ଛୋଟ ପିଲାଙ୍କୁ ସବୁ ନେଇକି ମୁଁ ଏତ୍ ସେଇ ମାନେ ସବୁ ଛାଡୁଥାନ୍ତି। ଆଉ ଖାଇପାର ନାହାଁନ୍ତି ଅଳପ ଅଳପ ଆଣିନଥାନ୍ତେ ନା ଖାଲି ମେଞ୍ଚେ ମେଞ୍ଚେ ଆଣିକି ନଷ୍ଟ କରିବା କଥା।
ମାନେ ଯେତିକି ନଷ୍ଟ୍ ଷ୍ଟ କରୁଚନ୍ତି ଏଗୁଡା ଯେଦି ଅଁ ନ ଖାଆନ୍ତେ ରଖିଦିଅନ୍ତେ ଅଲଗା କିଏ ଲୋକ ଖାଆନ୍ତେ ଏମାନେ ସବୁ ଜାଣି ଶୁଣି ନଷ୍ଟ କରୁଚନ୍ତି। ଲୋକ୍ ଲୋଭରେ ନେଇ ଆସୁଚନ୍ତି ଖାଉନାହାନ୍ତି ବେକାର ନଷ୍ଟ ହଉଚି।
ହଁ ବା ଲୋକଙ୍କର ପ୍ରକୃତି ଆଉ ସେ କଣ କରିବେ ଲୋଭ ହଁ ମେଞ୍ଚେ ନେଇ ଆସିବି ଖାଇଦେମି ଦେଖିଲା ବେଳୁ ଖାଇ ପାରୁ ନଥିବେ। ସେଇଆକୁ ରଖିନେ ଆଉ ଦି ଜଣ ତ ଖାଆନ୍ତେ ଅଧିକା। ସେ କଥା ସେ ବୁଝି ବେକି ଯଦି କହିବୁ ଯଦି ହଁ ସେ ହେଇଗଲା ମୁଁ କଣ ଜାଣିଥିନି ସେ ଆସିବ ଇଏ ଆସିବ ଏଇଭଳିଆ କଥା କହିବେ ଆଉ କଣ କରିବେ।
ଆଉ ତମର ଆଜି ଗାଧଆଳୁ କଣ ସବୁ ଆଇଁଷ କରିବ ବୋଲି ଯୋଜନା ଅଛି?
ହୁଁ। ହଁ।
ହ୍ୟାଲୋ।
ହ୍ୟାଲୋ।
ତମକୁ କିଛି ଶୁଭୁନିକି କି ଠିକ ସେ?
ହଁ ହଁ ମୁଁ ଟିକେ ଏପଟେ ଟିକେ ଫୋନ ଇଏ କରିଦେନିତ ହଁ କୁହନ୍ତୁ?
ଆ ତମର ଆଜି ଗାଧୁଆଳୁ କଣ ଆଇଁଷ କରିବ ବୋଲି ଯୋଜନା କରିଛ?
କଣ କରିବୁ ଠିକି ନାଇଁ କଣ ଆଣିବି କେଜାଣି ଛୁଆ ତ କ ମାଛ ଆଣିଲା ବେଳକୁ ଭଲ ପାଉନାହାଁନ୍ତି। ଖାଇବାକୁ। ଆଉ ଅଣ୍ଡା ଫଣ୍ଡା ଆଣିକି କରିଦବା ଆଉ।
ଆଉ ତମେ ତମେ କେତେ ଜଣ ଲୋକ ଖାଉଛ କି ତମର?
ହଁ ଆଜି ଝି ପଳେଇବେ ଦି ଜଣ ଭୋଜିକି। ଭାଇ ଭଉଣୀ ଦି ଜଣ ପଳେଇବେ ଭୋଜିିକି ତାଙ୍କ ବାପାଙ୍କର ଭୋଜି ଅଛି ପଳେଇବେ ଆମେ ସାନ ଝିଅର ମର ଅଛୁ ଦେଖା କଣ ହଉଛି ଅଣ୍ଡା ଦିଟା ଆଣିକି କରିକି ଖା ମାମଲେଟେ ଆଉ ପଖାଳ ଭାତ ଅଛି। ଖାଇଦବୁ ଗାଧୁଆଳକୁ ଦେଖିଆ ରାତିକି କଣ ଆଣିକି କରିବା ଆଉ।
ପଖାଳ ଭାତ କାହିଁ ଗରମ ଭାତ ରୋଷେଇ କରୁନ କି ତମର?
ହଁ କରିଥାନ୍ତି ମାନେ ରହିବେନି ଆଉ ରାନ୍ଧିବି। ନି ଅଛି ଯତିକି ପଖାଳ ଖାଇଦବୁ ଆଉ। ରାତିକି ରୋଷେଇ କରିମି ଆଉ ଉଁ ଏଠିବିପି ପିଠା ଡାଲମା ଖାଇଦେଲୁ ଆଉ ଏମାନେ ତ ରହିବେନି। ଆଉ କାହିଁକି ରାନ୍ଧିବି ଏକାଥରେ ରାତିକି ରାନ୍ଧିବି ଆଉ।
ଓହୋ ଏ ମାନେ ଉଁ ମାନେ ଲୋକ କମ ଅଛନ୍ତି କାହିଁ ବେକାର ରୋଷେଇ ଏକାଥରେ ରା ଏଥିକି ଏକାତରେ ରଷେଇ କରି ଖାଇବ ଆଉ ଆଚ୍ଛା ଆଚ୍ଛା।
ସେଥିବେ ଆଉ ଗାଧୁଆ ଭୁଜି ଖାଇବେ ଆଉ ରାତି ଘରେ ଖାଇବେ। ଉଁ ରାନ୍ଧିବି ଆଉ।
ତମ ଘରେ କଣ ତମ ଘରେ କଣ ସାଧା ଖାଇବାକୁ ଭଲ ପାଆନ୍ତି ନା ଆଇଁଷ ଖାଇବାକୁ ଭଲ ପାଆନ୍ତି?
ହଁ ଆମର ସବୁ ରକମ ଚଳିବ। ସାଧା ଚଳିବ ଆଇଁଷ ଚଳିବ ଯେତେବେଳେ ଯାହା ମିଳିଲା ଖାଇଦେବି କିଛି ଅସୁବିଧା ନାହିଁ ଆମର। ଜିଏଯା ଖୁସିର ଖାଇଦେବେ ସବୁ ଯେତେବେଳେ ଯାହାକୁ ଯାହା ଦେଲେ।
ନା ଆପଣ ପିଲାମାନେ ସବୁ ପରିବା ପତ୍ର ଖାଇବାକୁ ଭଲ ପାଆନ୍ତି?
ନା ସିଏ ପରିବା ପତ୍ର ଖାଇବାକୁ ଭଲ ପାଆନ୍ତିନି ଡାଲମା କରିଦେନଜ ଖାଲି ଫଳ ଖାଇବେନି ଜଳ ଖାଇବେ। ଖାଲି ଆଳୁ ଭଜା ଖାଇବେ ସରୁ ସରୁ କରି ଭାଜି ଦେଲେ। ଆଉ ମସଲା ଦେଇକି ଭେଣ୍ଡି ଟିକେ ଭାଜିନେ ଖାଇବେ। ପରିବା ପତ୍ର ଶାଗ ଫାଗ ଖାଇବେନି କିଛି। ଆ।
ଆ ପିଲାମାନେ ଚିକେନ ମଟନ ଫଟନ ଖାଇବାକୁ ଭଲ ପାଆନ୍ତି?
ହଁ ହଁ ସିଏ ହେନେ ଭଲ ଏ ଖଣ୍ଡେ ଦି ଖଣ୍ଡେ ଖାଇବେନି ଆଳୁ ଝୁଳକୁୁ ଚାପିଦେବେ ଆଉ। ହ ସେସବ କଣ୍ଟା ନାହିଁ ଉପରୁ ଉପରୁ ଖାଇଦେବେ ଛବାଛି କି ଆଉ
ଆଉ ସରୁ ଚୁନା ମା ସରୁ ଚୁନା ମାଛ ଆଣିକି ଖାଆନ୍ତିନି?
ନା ନା ସେ ଚୁନା ମାଛ ଖାଇବେନି। ଚିଙ୍ଗୁଡି ଟିକେ ଖାଇବେ ଭଲ ପାଇବେ ଚିଙ୍ଗୁଡିିକି। ଟେ ବଡ ମାଛର ପେଟି। ଚିକେନ ହେନେ ଝୋଳ ଆଳୁ ଟିକେ ଅଧିକ, ଚିକେନ ଖଣ୍ଡେ ଦି ଖଣ୍ଡ ଝୋଳ ଆଳୁ ଅଧିକ ଟିକେ।
ଆଚ୍ଛା ଆଚଛା ତାଲେ ଆଉ ତମେ ତମେ କଣ ଆଇଁଷ ଖାଇବାକୁ ଭଲ ପାଅ ନା?
ମୋର ଯାହା ହବ ମୁଁ ଶୁଖୁ ପର୍ଯ୍ୟନ୍ତ ଖାଇମି ଯାହା ହବ ଚଳିବ ନହେଲେ ନାଇଁ। ହେଲେ ଥିଲେ ଖାଇ ନଥିଲେ ନାଇଁ ମୋର ସବୁ ପ୍ରକାର ଚଳିବ। ମୋର ଏତେ ଗୁରୁତ୍ୱ ନାହିଁ ଆଇଁଷ ପ୍ରତି।
ନା ଶୁଖୁଆ ତ ବିଭିନ୍ନ ପ୍ରକାର ଅଛି। ତମକୁ କୋଉ ଶୁଖୁଆ ଟା ଭଲ ଲାଗେ?
ସେ ଶୁଖୁଆ ବି ତ ଲୁଣି ଶୁଖୁଆ ଟିକେ ଲମ୍ବା ନାଡାଜି ପଥର ମୁଣ୍ଡି ଏଇ ସବୁ ଭଲ ଲାଗେ। ଚୁଡା ଶୁଖୁଆ ଟିକେ ଭଲ ଲାଗେ, ଶିରମୁଣ୍ଡି ଶୁଖୁଆ ଭଲ ଲାଗେ, ଚିଙ୍ଗୁଡି ଶୁଖୁଆ ଭଲ ଲାଗେ। ଶୁକୁଆ ତ ଟିକେ ଆଉ ଭଲ।
ଏ ଆଇଁଷ ବାସ୍ ଆଇଁଷ ବାସ୍ନା ହେଇଗଲେ ଖାଇବାକୁ ଭଲ ଲାଗେ ଆଉ।
ହଁ ଶୁକୁଆ ମୁଣ୍ଡ ବି ହେଲେ ଚାଲିଯିବ ଭାତ। ଆଉ ଥିନେ ଖିଆଯିବ ନଥିନେ ନାହିଁ ଏତେ ଗୁରୁତ୍ୱ ନାହିଁ।
ଆଡେ ପା କଣ ଶୁକୁଆ କାଳେ ଭଲ ମିଳେ କାଳେ ତମ ବାପଘର ଆଡେ।
ହଁ ଆମର ସେପଟେ ଭଦ୍ରକ ତିହିଡି ଚାନ୍ଦବାଲି ସେପଟେ ଶୁଖୁଆ ଟିକେ ଶସ୍ଥା। ଆଉ ଏପଟେ ଏ ଭୁବେନଶରକୁ ଆସିଲା ବେଳକୁ ପାଣି କୋଇଲର ଟିକେ ଶସ୍ଥା। ଆଉ କେତେବେଳେ ଗାଁକୁ ଗଲେ ଆଣୁନା ଆଉ କଣ ଶ ହ ଶୁଖୁଆ ପାଇଁ ଏତେ ବାଟ ଜୀବନା ଆଣିବାକୁ ସେଇ ଆଣିକି ରଖିଦେଇଥାଉ।
ନାଇଁ ମୋ କହିବା କଥା ହଉଚି ଶୁଖୁଆ ଟା ଅଧିକ ଦିନ ରହିଗଲେ ଖରାପ ହେଇଯାଇଏନି?
ଫ୍ରିଜ ରେ ରଖିଦବ ଡବାର ପୂୁରେଇକି।
ଫ୍ରିଜରେ କଣ ଶୁଖୁଆ ରଖାଯାଏ?
ହଁ ଡବାର ପୁରେଇକି ରଖିଦେଲନ ରହିବ କିଛି ଖରାପ ହବନି।
ଶୁଖୁଆ ହେଲେ କେତେ ଦିନ ରହିବ?
ଅଏ ମୁଁ ଟିକେ ଟିକେ ଖାଏଁ ଆଉ କିଏ ବେଶୀ ଖାଆନ୍ତିନା ଆମର ତ ସବୁବେଳେ ଆଇଁଷ ହବ ଆଉ ଶୁଖୁଆ କେତେ ଖାଇବା ଟାଇମ ଆ ଟିକେ ଟିକେ ଏଇ ସକାଳୁ ଟିକେ ପଖାଳ ଫଖାଳ ଖାଇଦିଏ ଟିକେ ଶୁଖୁଆ ଭାଜିକି ଆଉ।
ନା ଲୁଣି ଶୁଖୁଆଟା କେତେଦିନ ପର୍ଯ୍ୟନ୍ତ ଆଣିଲେ ରହିପାରିବ ଘରେ?
ହଁ ରହିବ ଆଇତି କରିକି ଖରାର ବାଗେଇ ବୁଗେଇ ଶୁଖେଇକି ରଖିନେ ରହିବ ବହୁତ ଦିନ।
ବହୁତ ଦିନ ମାନେ କଣର ଦି ଚାରି ମାସ ରହିବ?
ଏତେ ଦିନ ରହିବନି। ଏତେ ଶୁଖୁଆ ଆଣିଛ ନା ଦି ଚାରି ମାସ ରହିବ ଅଧିକିଲ ଅଢେଇସ ଆଣିଥିବ। ଆଉ ସେଇ ତ ଟିକେ ଟିକେ ଖାଇବ ରହିବ ଆଉ।
ଓହୋ ଅଳ ଅଳପ ଆଣି ଥିଲେ ତମେ ଖାଇ ଦେଇକି ଯାହା ବଳିଲା ରଖିଦବ ନାଇଁ କି?
ହଁ ଖଣ୍ଡେ ଅଧେ ଖାଇବୁ ନା ଲୁଣି ଶୁଖୁଆ କଣ ଖାଇ ହବ କି ମେଞ୍ଚେନେଖା? ତା ଦେହରେ ଆମର ମା ଚିକେନ ହେଇଥିବ, ନହେନେ ମାଛ ହେଇଥିବ, ନହେନେ ଅଣ୍ଡା ଆସିଥିବ ଯାହା ହେନ ଆଇଁଷ ହେଇଥି ବ ନା ଆଉ। ଆଉ ଶୁଖୁଆ କୁ ଖାଲି ଏକାର ଟିକେ ଖାଇବେ ନା। ଟିକେ ଖାଇବେ ଲୁଣି ଶୁଖୁଆ ଆଉ।
ଆଚ୍ଛା ଆଚ୍ଛା।
ଆଁ।
ତାପରେ ତାମାନେ ଛ ଛ ଆକ୍ଚୁଆଲି ଶୁଖୁଆ ଟା ପଖାଳ ଭାତ ଖାଇବା ପାଇଁ ଭଲ।
ହଁ ମାଛରେ ଯେତିକି ଭାତ ନଯିବ, ଚିକେନରେ ନଯିବ ଶୁଖୁଆର ଭାତ ସେତିକି ଚାଲିଯିବ।
ହଁ ଶୁଖୁଆ ଟା ଲୁଣି ଶୁଖାଆ ଟା ପ ପଖାଳ ଭାତ କଞ୍ଚା ଲଙ୍କା ରଷୁଣ ଫସୁଣ ଦଳିଦେଲେ ମାନେ ଭାତ ଭଲ ଖାଇ ହୁଏ। ଆଉ କିନ୍ତୁ ଚିକେନ ଆଜିକାଲି କଣ କରିବ ବାଧ୍ୟ ହେଇ ଚିକେନ ଖାଉଛନ୍ତି ମଟନ ର କିନ୍ତୁ ବହୁତ ରେଟ ହେଲାଣି ଲୋକମାନେ କିଣିକି ଖାଇ ପାରୁନାହାନ୍ତି। ତେଣୁ
ଆଉ
ହୋଉ ମୁଁ ଏବେ ରଖୁଛି